ଆଜ୍ଞା ନମସ୍କାର୍।
ଆଜ୍ଞା ନମସ୍କାର୍।
ଆଜ୍ଞା ସାର୍ କଣ କରୁଚନ୍ତି ଆପଣ?
ଆମେ ବସିଥିଲୁ ଭାଇ ଆପଣ।
ଏଇ ମୁଁ ଏଇ ବସିଚି ଘର ପାଖରେ ଗୋଟେ ଆମର ଏଇଠି ଗୋଟେ କାମ ହଉଚି ସେଇ ପାଖରେ ବସିଥିଲି। ଆଉ ସାର୍ ଆପଣ କଣ କରନ୍ତି?
ଆମେ ଆଜ୍ଞା ଗାଁରେ ରହୁ।
ଏ ଚାଷ ବାସ ନା କଣ କରନ୍ତି?
ହଁ ଏଇ ଆମର ଏପଟେ ଚାଷ କାମ ହଉଛି ଏବେ ଆଉ।
ଆଜ୍ଞା! ମୋର ଆଜ୍ଞା! ଏପଟେ ମୁଁ ଗୋଟେ ଜବରେ ଅଛି ତ। ଆଉ ଏଇ ସିକ୍ୟୁରିଟି ଯବ କରୁଛି। ଏଠି ଆମର ବାଲେଶ୍ଵରରେ। ଆଜ୍ଞା! ସେ ସବୁ ଟିକେ।
ସେଥିରେ କଣ ହୁଏ?
ଆଜ୍ଞା! ବାଲେଶ୍ୱର ଆଜ୍ଞା! ଆମର ଫେମସ। କହିବାକୁ ଗଲେ ବାଲେଶ୍ୱରରେ ମୁଢି ମିକ୍ସଚର ଫେମସ ବାଲେଶ୍ୱର। ଆଉ ବାଲେଶ୍ଵରରେ ଆମର ସବୁ ବିଚ୍ ଅଛି ସାର୍ ଦେଖିବେ ଦିଘା ବିଚ୍। ଆଉ ଚାନ୍ଦିପୁର ବିଚ ସି ବିଚ ଏସବୁ ଫେମସ ଏପଟେ ଗୋଟେ ଆମର ମାନେ ଅ ଅ ବାଲେଶ୍ଵର କହିଲେ ଏଇ ସବୁ ଜାଗାକୁ ବୁଝାଯାଏ। ଆଉ ସେ ବାଲେଶ୍ଵର ସାଇଟରେ ଆମର ଆ ମୁ ବହୁତ ସାରା ଜାଗା ଅଛି। ସାର୍ ଐତିହ ଐତିହାସିକ ଜାଗା ଅଛି। ଛୋଟ ମୋଟ ମନ୍ଦିର ଅଛି। ଆପଣ କେବେ ଆସିଲେ ଏପଟେ ବୁଲିବାକୁ ସେଇଥିପାଇଁ ଉଁ ଆପଣଙ୍କୁ ଦେଖେଇ ନେଇଯିବି। ମତେ ଆପଣ ମତେ କଣ୍ଟାକ୍ଟ କଲେ ଆଜ୍ଞା!। ଆଉ ସାର୍ ଆପଣଙ୍କ ଆପଣଙ୍କ ଘର କୋଉଠି ସାର୍?
ଆମର ଆଜ୍ଞା! ଏପଟେ କେଉଁଝର ଜାଣିଥିବେ?
ଆଜ୍ଞ! କେଉଁଝର ଜାଣିଛି ଆଜ୍ଞା!। ଯାଇଛି କେଉଁଝରରେ ମୋର ରିଲେଟିଭ ବି ଅଛନ୍ତି ଆଜ୍ଞା!।
ଆଜ୍ଞା! ଆମର ମା ତାରିଣୀ ଏପଟେ ଫେମସ ଜାଣିଥିବେ?
ଆଜ୍ଞା! ତାରିଣୀଙ୍କ ଟେମ୍ପୁଲ ଆଜ୍ଞା!, ଆଜ୍ଞା! ଆଜ୍ଞା!। ଆଜ୍ଞା!। ଆଉ ସାର୍ ଆପଣ ଏଥର ରଜରେ କୁଆଡେ କଣ କେମିତି ବୁଲତେଇ ଗଲେ? ନା କଣ କେମିତି ରଜ ପାଳନ କଲେ ଏଥର।
ଆଜ୍ଞା! ଆମର ଏପଟେ ଗୋଟେ ବାଦିପାଲ ବୋଲି ଗୋଟେ ଜାଗା ଥିଲା, ଆମର ସେଇଠି ଟିକ ରଜ ହୁଏ ଭଲ ସେ ସେପଟେ ଆମେ ଏମିତି ବୁଲାବୁଲି କରୁ ଆଉ।
ଆଉ ସାରେ।
କଣ ହୁଏ?
ଆମର ସାର୍ ରଜ ବି ସେମିତି ହୁଏ। ଯେହେତୁ ଏ ଟିକେ ସହର ଏରିଆ ଟିକେ ରଜର ଚାହିଦା କମ୍। ଖାଲି ଏଠି ଗାଉଁଲି ଏରିଆରେ ରଜର ଐତିହାସିକ ଯୋଉ ଆମର ସଂସ୍କୃତି ସବୁ ବଜାୟ ରଖିଛନ୍ତି। ରଜର ପୁ ପୌରାଣିକ ସଂସ୍କୃତି ସେ ସବୁକୁ ଗାଉଁଲି ଏରିଆରେ ବଜାୟ ରଖୁଛନ୍ତି। ଯେହେତୁ ଆମେ ସହରକୁ ପ ଆଜ୍ଞା!। ଯେହେତୁ ଆମେ ସହରକୁ ପଳେଇ ଆସୁ। ସହରର ସବୁ ଆ ଯୋଉ ଚାପ ବିଷୟରେ ଆମେ ସବୁ ଗୋଟେ ଅ ରହିଯାଇଛୁ ଏଠୁ ଗାଁର ଯୋଉ ମଜା ଟା ଆମେ ନେଇପାରୁନୁ ଆଉ। ସହରରେ ସେ ସବୁ ମଜା ନାହିଁ। ଆଜ୍ଞା। ଆଉ ଆଉ ସାର୍ ଆପଣ ରୋଷେଇ ଫୋଷେଇ କଣ ଜାଣନ୍ତି ନା କଣ କେମିତି?
ନାଇଁ ଆଜ୍ଞା। ଆମେ ଆମେ ଅଳ୍ପ ଅଳ୍ପ କିଛି କରୁ ମ୍ୟାଗି ଇଏ ମେ ଯୋଉ ଇଏ ୟୁପି ଜାଣିଥିବେ ଆଜ୍ଞା।
ଆଜ୍ଞା।
ସେୟା ଆମେ ଏଛି ଛୋଟ ମୋଟ କରୁ। ଆପଣ ନିହାତି ଶିଖିଥିବେ କିଛି।
ଆଜ୍ଞା, ଆଜ୍ଞା। ନିହାତି ମୁଁ ଶିଖିଛି ଆଜ୍ଞା!। ମୁଁ ନିରାମିଷ କିଛି ଶିଖିନ ଥିବ। କିନ୍ତୁ ଆମିଷ ବହୁତ ସାରା ଜିନିଷ। କାରଣ ମୁଁ ଟିକେ ଆମିଷ ଅଧିକ ଖାଏ। ଯେମିତି କି ଚିକେନ୍ ହଉ, କି ମଟନ୍ ହଉ। କି, ଆମର ଆଉ ସୁ ନିରାମିଷ କହିବାକୁ ଗଲେ ସୋୟାବିନ୍ ହଉ ପନିର୍ ହଉ, ଛତୁ ହଉ। ଓ ଏଇ ସବୁ ଜିନିଷ ଯେମିତିକି ଡ଼ା ଡାଲମା ଆମର କରିପାରିବି। ଆଉ ଆମର ଏପଟେ ନହେଲେ କହିଲେ ଆମର ମାଛ ବି ମୁଁ କରିପାରେ। ଅ ଚିଙ୍ଗୁଡ଼ି ଫ୍ରାଏ କରିପାରି ମି। ଆଉ ଏଇସବୁ ଜିନିଷ ସାରେ ଆଉ ଚିକେନ୍ ସାର୍ ମୁଁ କେମିତି ବନୁଏ ଆପଣଙ୍କୁ କହିବି କି ଚିକେନ୍ ବନେଇବା ଆପଣ ସିକିଯାନ୍ତୁ ମୋ ଠୁ ନହେଲେ।
ଆଜ୍ଞା କୁହନ୍ତୁ କୁହନ୍ତୁ
ଆଜ୍ଞା। ଚିକେନ୍ କୁ ସାର୍ ଆଗେ କଣ କରିବେ ନା ଚିକେନ୍ କରିବା ପାଇଁ ଆଗେ ଆମର କଡ଼େଇ ଗରମ କରିକି କଡ଼େଇରେ ତେଲ ପକେଇବେ
ଆଜ୍ଞା।
ତେଲ ପକେଇକି ଦେ ଆମର ଯୋଉ ଗୋଟା ମସଲା ପକେଇବେ ଯେମିତି କି ଡାଲଚିନ୍ ହଉ କି ଯାହାବି ଛୋ ଗୋଟା ମସଲା ଗୋଟେ ଥାଏ ସେ ସବୁ ପକେଇବେ। ପକେଇଲା ପରେ ତାକୁ ଟିକେ ଗରମ୍ କରିବେ ଗରମ କଲା ପରେ ସିଏ ଗରମ ହେଲା ପରେ ତାପରେ ପିଆଜ ପକେଇବେ ପିଆଜ ପକେଇଲେ ପିଆଜ ଟିକେ ସମୟ ସିଝିଆକୁ ଯିବ ପିଆଜ ଟିକିଏ ସିଝିଗଲେ ଆମେ କଣ କରିଆ ପିଆଜ ସିଝିଗଲା ପରେ ଅ ତାପରେ ତା ତାକୁ ଟିକେ ଯୋଉ ଯୋଉ ଆମର ମସଲା ଯୋଉ ଗ୍ରାଇଣ୍ଡିଙ୍ଗ୍ କରିଥିବା ଯେମିତିକି ଆମର ଅଦା ହଉ ରସୁଣ ହଉ ଆଉ ପିଆଜ ଏଇସବୁ ଜିନିଷ ଯଦି ଗ୍ରାଇଣ୍ଡିଙ୍ଗ୍ କରିଥିବା ତାକୁ ନେଇକି ଆମେ ସେଠି ପକେଇବା। ପକେଇଲା ପରେ ମସଲାକୁ ଟିକିଏ ସମୟ ସିଝିବାକୁ ଦବା ସିଝିଲା ପରେ ଟିକେ ତାପରେ ଆମର ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଆଉ ଅ ଜିରା ଗୁଣ୍ଡ ଧଣିଆ ଗୁଣ୍ଡ ଆଉ ଆମର ଚିକେନ୍ ମସଲା ଆଉ ଆମର କନ୍ତି ଧଣିଆ ପତ୍ର କଞ୍ଚାପତ୍ର ଆଉ କଞ୍ଚା ଲଙ୍କା ଟିକେ ପକେଇବା ତାକୁ ଟିକେ ସମୟ ଗରମ କରିଆକୁ ଟାଇମ୍ ଦବା ସବୁ ଗରମ ହେଲାପରେ ସିଏ ତାପରେ ଚିକେନ୍ ତାଉପରେ ପକେଇବା। ଯୋଉ ଚିକେନ୍ ଟାକୁ ଆମେ ଆଣେଇଥିବା ତାକୁ ଧୋଇ ଧୁଆକି ଚିକେନ୍ କୁ ପ୍ରିପାର କରିକି ତାପରେ ପକେଇବା ଚିକେନ୍ କୁ ପକେଇଲା ପରେ ଚିକେନ୍ ଟିକେ ସିଝିବ ଟିକେନ୍ ଅଳ୍ପ ସମୟ ଚିକେନ୍ କାରଣ ସିଝେ ଚିକେନ୍ ଟିକେ ଚିକେନ୍ ଟିକେ ସିଝିଲା ପରେ ତାକୁ ପାଣି ତାର ଅଂଶ ମରିଯିବ ତାପରେ କଷାଟା ରେଡ଼ି ହେଇଯାଏ। କିନ୍ତୁ ଲୋକ ମାନେ ଟିକେ ଭାତ ସହିତ ଖାଇବା ପାଇଁ ଆମର ପଟେ ଅ ଇଏ ଲୋକ କଣ କରନ୍ତି କି ଟିକେ ପାଣି ଦେଇକି ଝୋଳ କରନ୍ତି ଝୋଳ କଲେ କି ଭାତ ସହିତ ଖାଇହବ। ଚିକେନ ଟାକୁ ବହୁତୁ ଆଜ୍ଞା ଆଜ୍ଞା ତ ଚିକେନ୍ ପ୍ରିପାର୍ ହେଇଗଲା ଏମିତି ପ୍ରସ୍ତୁତ ହେଇଯିବ ଉ।
ଆଜ୍ଞା ଆପଣ ସବୁ ସହରରେ ରହିକି ଆଜ୍ଞା ଏ ସବୁ ଶିଖିଛନ୍ତି?
ଆଜ୍ଞା ସହରରେ ତ ଏଇ ସବୁ ଶିଖିବାକୁ ପଡିବ ବାଧ୍ୟକୁ। ସାର୍ ମୁ ପା ସାଡେ ମ୍ୟାରେଜ୍ କରିକି ମୋର ଏବେ ପୁଅ ଗୋଟେ ଆଉ ଏ ସବୁ ତ କରିବାକୁ ପଡ଼ିବ ସ୍ତ୍ରୀ ତ ମୋର ଚାକିରିୀ କରିଚି। ଆଉ ଘରେ ମୁଁଇ ସିକ୍ୟୁରିଟି ଜବ୍ ଯେହେତୁ ରହିଚି ନିଜେ କାମ ବ୍ୟସ୍ତ ବହୁଳତାରେ ଆସିକି କରିବାକୁ ପଡୁଛି ମତେ।
ଆଜ୍ଞା ଆପଣଙ୍କ ମ୍ୟାରେଜ୍ କେବେ ହେଇଥିଲା?
ଆଜ୍ଞା ମ୍ୟାରେଜ୍ ମୋର ଏଇ ଦି ବର୍ଷ ପୂର୍ବରୁ ହେଇଛି ଆଜ୍ଞା। ଆଜ୍ଞା ମୋର ଗୋଟେ ଏଇ ଜଷ୍ଟ ଏବେ ପୁଅ ଟେରେ ଏଇ ଏଇ ହେଇଛି। ଆଉ ସାରେ ଆପଣଙ୍କ ଆଡେ ପିକ୍ ନିକ୍ ସ୍ପଟ କେମିତି କଣ ମାନେ ଏଯୋଉ ପର୍ଯ୍ୟଟନ ସ୍ଥଳୀ ସେପଟେ କଣ ବୁଲାବୁଲି
ଆମର ଆଜ୍ଞା ଏପଟେ କିଛି ନାହିଁ ଆମର ଟିକେ ପାର୍କ ଯୋ ପାର୍କ ଏପଟେ ଟିକେ ଜଙ୍ଗଲ୍ ଏରିଆ ନା ଆମ ଟିକେ ପାର୍କ ଫାର୍କ ଟେ ଅଛି ଆଉ।
ଆଜ୍ଞା ଆଜ୍ଞା କେଉଁଝର୍ କୁ ତ କୁହନ୍ତି ଆଜ୍ଞା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ କେଉଁଝରା। ଅଁ କେଉଁଝର୍ ରେ ଗୋଟେ ଗୀତ ବି ସାରେ ବାହାରିଚି ଆମେ କେଉଁଝରିଆ ସେଇଟା ବହୁତୁ ବଢିଆ ଲାଗେ। ଆଜ୍ଞା ଆଜ୍ଞା କେଉଁଝର୍ ବହୁତୁ ବଢିଆ ଏରିଆ କେ ସାର୍ କେଉଁଝର୍ ରେ କଣ ଆଉ କଣ ଯେମିତି କି ଜଳପ୍ରପାତ ହଉ ୱାଟର ଫଲ୍ ଏଇ ସବୁ କଣ କିଛି ସାରା ଅଛି ଆପଣଙ୍କ ଅନୁସାରେ ଯୋଉଥିରେ କି
ଆଜ୍ଞା ଆଜ୍ଞା ବହୁତ୍ ଅଛି ନା ଆଜ୍ଞା ଆମର ଏପଟେ ଗୁଣ୍ଡିଚା ଖାଇ ଅଛି ଜାଣିଥିବେ? ଆମର କେଉଁଝର କେଉଁ ପ୍ରପର୍ କେଉଁଝର୍ ଲୋକେସନରେ ଆମର ଅଛି ସାନ ଘାଗେରା ବଡ଼ ଘାଗେରା ତାପରେ ଏପଟରେ ଅଛି ଆମର ସୁନାମୁଣି ଜାଣିଥିବେ?
ଆଜ୍ଞା ସୁନାମଣି ଜଙ୍ଗଲ୍ ବି ଜାଣିଚି।
ଆୟାଁ ତାପରେ ଆଉ ଗୋଟେ ଯୋଉ କହୁନାଥିଲି ଯୋଉ ସୁ ସଙ୍ଗ ସୁଟିଂ ହେଇଥିଲା ଜା ମୁଭି ଆ ଆମର ବୋଉ ବୁଟ ଯୋଉ ହେଇଥିଲା ଆମର ସେପଟେ ହେଇଥିଲା। ଆମର ଏପଟେ ଏରିଆ ଟିକେ ସେ ଜାଗା ଟା ଟିକେ ମନର୍ ନାହିଁ।
ଆଜ୍ଞା ଆଜ୍ଞା ନିହାତି ଆପଣଙ୍କ ସେପଟେ ତ ବୁଲାବୁଲି କରିବା ପାଇଁ ବହୁତୁ ବଢିଆ ଜାଗା ଅଛି। ବମାନେ ଯେଉଁ ଭୋଜିଭାତ କରିବା ପାଇଁ ସେପଟ ତ ଭଲ ଜାଗା ଥିବ ଆପଣଙ୍କ ଗାଁ ପାଖାପାଖି ଏରିଆ।
ଆଜ୍ଞା ହଁ ଆମ ରେମାଲ୍ ଡ୍ୟାମ୍ ଗୋଟେ ଅଛି ସାମ୍କାନେ ଇଣ୍ଡିଆ ଗୋଟେ ଅଛି ଆମର୍ ଜେ ତଳେ ଆଜ୍ଞା ଆମ ଗାଁ ପିଲା ଯେତେବେଳେ ରାଜି ହୁଅନ୍ତି ସବୁ ମିଶିକି ଆମ ସେଇ ଡ୍ୟାମ କୁ ଯାଉ ଭୋଜି କରୁ ଗାଧଉ ଆସୁ।
ଆଜ୍ଞା ଗାଁ ର ଗୋଟେ ଏକତା ଅଛି ଆଜ୍ଞା ସବ୍ ପିଲା ମିଶିକି କରନ୍ତି ନୁହେଁ କି? ଆଜ୍ଞା ସେଇଟା ରହିବା ଦରକାର ଗାଁ ରେ।
ଆଜ୍ଞା ଆମର ଜଣେ ପିଲା ଅଛି ନା ଆଜ୍ଞା ଆମର ସିଏ ସବୁ ଏକଜୁଟ କରେ ଜନ୍ମଦିନ ହେନେ।
ଆଜ୍ଞା।
ଆଜ୍ଞା ତା ସେ ଏକ୍ଜୁଟ୍ କଲେ ଆମ ପିଲା ସବୁ ଯାଆନ୍ତି ଆଉ।
ନିହାତି ଆଜ୍ଞା ସେ ଲୋକ ଧନ୍ୟ ଏସବୁ କାମ ଆଜ୍ଞା ଆଜ୍ଞା ସେଇଟା ତ ରହିବା ଦରକାର ଆଜ୍ଞା ସୋ ସମ୍ପର୍କ ରଖିବା ଦରକାରେ ଅ ଲୋକମାନଙ୍କ ଭିତରେ ସମ୍ପର୍ ହଁ ସାରେ ରହିଥିନେ ବହୁତ୍ ବଢିଆ ଆଉ ଆଉ ସାରେ ଆପଣ କୁଆଡେ ବୁଲାବୁଲି କ ତ ବାହାରକୁ ଯାଆନ୍ତି?
ଆଜ୍ଞା ଆମର ଠିକି ଅଗଷ୍ଟ ମାସ ହେଲେ ଆମର ଯୋଉ ବୋଲବମ୍ ଜାଣ୍ଥିବେ?
ଆଜ୍ଞା ଆଜ୍ଞା‌।
ଶ୍ରାବଣ ମାସ ହେଲେ ଯା।
ଆଜ୍ଞା ଆଜ୍ଞା।
ଆଜ୍ଞା ଆମର ଏମିତି ଆମର ଗାଁ ଲୋକ ସବୁ ଏକଜୁଟ ହେଇକି ଯାଆନ୍ତି ବାହାରକୁ ବୁଲେତେ ଆଉ।
ଓହୋ ସେଇଟା ଭଲ ଆପଣ କୁଆଡେ କଣ ଯାଇଥିଲେ ସାର୍ ବୁଲାବୁଲି କରି ମତେ କିଛି କହିପାରେ କୋଉ କୋଉ ଜାଗା ଯାଇଥିଲେ?
ଆ ଆମ ଆରଥର ଯାଇଥିଲୁ ଆମର ଯୋଉ ଦିଲ୍ଲୀ ଆଗ୍ରା।
ଆଜ୍ଞା ଆଗ୍ରା ଆଗ୍ରା ଫୋର୍ଟ କିଛି ଉତ୍ତରପ୍ରଦେଶ ଆଜ୍ଞା ଦିଲ୍ଲୀ ପାଖରୁ ଗୋ ଆଜ୍ଞା ଅଛି ଅଛି ଆଜ୍ଞା ହଁ କୁହନ୍ତୁ ଆଜ୍ଞା ଆଜ୍ଞା ହଁ ଠିକି।
ଆ ଆମର ଲାଲକିଲ୍ଲା ସେଠି।
ଆଜ୍ଞା।
ଆମର ବନାରସ ଜାଣିଥିବେ?
ଆଜ୍ଞା ଆଜ୍ଞା ଫେମସ ବନାରସ।
ପ୍ରେମ ମନ୍ଦିରି।
ଆଜ୍ଞା।
ଆଉ ସେପଟେ ଆଜ୍ଞା ଅଯୋଧ୍ୟା ଯୋଉ ନୂଆ - ନୂଆ ଏଇ ଯୋଉ ହେଇଛି ଆଁ।
ରାମ ମନ୍ଦିର ଆଜ୍ଞା। ରାମଙ୍କର ଐତିହ୍ୟ ସେଠି ଏ ଅଛି ସବୁ ରାମ ଙ୍କ ରାମଙ୍କର ଜନ୍ମ‌ ସ୍ତ
ଆଜ୍ଞା। ଆମର ଏପଟରେ ସେମିତି ଆମେ ଯାହା ଆମ ଏଥର ପୁଣି ଆମ ଗାଁ ପିଲା ପ୍ଲାନ୍ କରିଛନ୍ତି କି ଯିବେ ବୋଲି ନେପ
ଆଜ୍ଞା ନେପାଳ ନାଇଁ କି ନେପାଳ ବହୁତ ଡଢିଆ ଜାଗା ଆଜ୍ଞା। ଆଜ୍ଞା ଯାଆନ୍ତି ଆପଣ କୁଆଡେ। ଆପଣ ବୁଲିତେ।
ଆଜ୍ଞା।
ଆଜ୍ଞା। ଆଉ ସରେ ଆପଣଙ୍କର କଣ ଏମିତି ଚାଷ ବାସ କଣ କେମିତି ଧାନ ଯେମିତି କି ଧାନ ହଉ କି ତଳା
ଆଜ୍ଞା ହଁ ଆମର ତ ଏବେ ମେଘ ଲାଗି ରହିଛି ଆମର ମେଘ୍ ଘ ହେଲେ ଥର ଲୋକ ଚାଷ ରୁଆ ପୋତା କରିବେ ରୁଆ ପୋତା କରିସାରିଲା ପରେ ଧାନ ହବ। ଧାନ ପରେ। ପୁଣି ଲୋକ ପୁଣି ଧାନ କାଟିବା ଆମ ଏପଟେ କାମ ଲାଗି ରହିଛି ଗାଁ ଉଁ ଗାଁ ଲୋକ। କୋଉ ଗାଁରେ ଗାଁ ନା ଗାଁ ସହର ନା।
ଆଜ୍ଞା ଗାଁ ଏରିଆ ତ ସେଇ କାମ ଲାଗି ରହିବ। ଆଜ୍ଞା ଯୋଉ ପାଣି ଫାଣି ଆପଣଙ୍କ ସିଆଡେ ବର୍ଷା ବର୍ଷି‌। ନାଁ କଁ କେମିତି ହେଇଛି ନା ପାଣିର ଅଭାବ ଅଛି।
ନାଇଁ ଆଜ୍ଞା ଆମର ଏପଟେ ପାଣି ସଟ ପଡେନି ଆମ ଯୋଉ ରେମାଲି ଡାମ କହୁଥିଲି।
ଆଜ୍ଞା।
ଆମର ପାଣି ସଟ୍ ହେଲେ ଆମ ସେଇ ଆମ ସେଇ ଡ୍ୟାମ ଟା ଆମକୁ ସାହାଯ୍ୟ କରେ ଏ ଯୋଉ ଚାଷ ପାଇଁ। ତ ତା ଲାଗି ଆମର କିଛି ମାନେ ପାଣିର କିଛି।
ଅଭାବ ନୁଏନି।
ଅଭାବ ନାହିଁ ଆଉ।
ଆଜ୍ଞା ଆମର ଏପଟେ ତ ସାରା ସିଏ ବେସ ଯୋଉ ମ ମ ସମୁଦ୍ର ଅଛି କିନ୍ତୁ ଆମେ ତ ସହରରେ ଟିକେ ଏମିତି। ଚାଷ ବାସ ଉପରେ ଏତେ ମାନେ ଧ୍ୟାନ ଆମର ଏତେ ନାହିଁ ନା ଇଏ। ଆମ୍ ଆପଣଙ୍କ ସେପଟେ ଆଉ କିଛି ଡାଲି ଜାତୀୟ ଯେମିତି କି ଶସ୍ୟ ଯେମିତି କି ବିରି ହଉ ମୁଗ ଏ ସବୁ କିଛି ଚାଷ କରାଯାଏ।
ଆଜ୍ଞା ହଁ ଆମର ଯୋଉ ଖରା ସିଜିନ ଆସିଲେ।
ଆଜ୍ଞା।
ଏବେ ତ ଜାଣ ଧାନ ସିଜନ ଅଛି ଧାନ ସିଜନ ପରେ ଯୋଉ ବିଲ ପଡିଆ ପଡି ଯାଏ। ଆମର ସେ ସେ ହଁ ଶୀତ ଦିନ ଟାଇମ ରେ ଆମର ବିରିମୁଗ ବୁଣା ଯାଏ।
ବିରି କଣ କେମିତି ଅମଳ। କେମିତି କଣ ତାକୁ ଅମଳ କରାଯାଏ କେମିତି କଟ୍ କଣ କେମିତି ଇଏ କରାଯାଏ।
ଫାଷ୍ଟ ତ ଆଜ୍ଞା ତାକୁ ଟ୍ରାକ୍ଟରରେ ଚଷନ୍ତି ସେ ଯୋଉ ଆମର ବିଲ ଥାଏ। ଚାଷ ଷିଲା ପରେ ତାକୁ ବୁଣନ୍ତି ବୁଣିକି ତାକୁ ମାଟିଟା ସମାନ କରିକି। ଆମର ଗୋଟେ ସାର୍ଟ ଆମର ଯୋଉ ପିନ୍ଧନ୍ତି ତାକୁ ଗୋଟେ ମାରି ଦିଅନ୍ତି ଏ ମାନେ। ପାରା ଫାରା ନଖାଇ
ଓହୋ ଏଇ ଲୋକଙ୍କ ଖା ମାନେ ଯୋଉ କୀଟା ପତଙ୍ଗ ଏଇ ଯୋଉ। ଆଜ୍ଞା ଜୀବଜନ୍ତୁ ନ ଆସିବା ପାଇଁ ଆଜ୍ଞା।
ଆଜ୍ଞା ତାପରେ ସିଏ ପାରା ନ ବସିଲେ ଆମର ଜଗନ୍ତି ଲୋକ ଜଗନ୍ତି। ପାଗ ଆମ ଯୋଉ ଡ୍ୟାମ ଅଛି ରେମାଲ ଡ୍ୟାମ।
ଆଜ୍ଞା।
ମେଘ ନହେଲେ ସେ ପାଣି ଛାଡ଼ିଲେ ଆମେ ସେ ପାଣି ସୁବିଧାରେ ଚାଷ ଟା ଭଲ ହୁଏ ଆଉ।
ଆଜ୍ଞା ମାଟି ଉର୍ବର କରିକି ଆଗେ ଚାଷ କରନ୍ତି। ତାପରେ ସେଠି- ଯେତିକି ମଞ୍ଜି ବୁଣା ଯାଏ। ତାପରେ ଆଜ୍ଞା ଆଜ୍ଞା।
ସେ ଗୋବର ଦ୍ୱାରା ଆମର ଟିକିଏ ଚାଷଟା ଭଲ ହୁଏ।
ଚାଷଟା ହୁଏ ଗୋବର ଖତ ଯୋଉ ଆଜ୍ଞା। ସେ ସବୁ ବଢିଆ। ଆଜ୍ଞା ତାହେଲେ ରହୁଚି ଆଜ୍ଞା। କେତେବେଳେ ଫାଙ୍କା ହେଲେ ଆପଣଙ୍କୁ କଲ୍ କରିବି। ଧନ୍ୟବାଦ ଆଜ୍ଞା।
ଧନ୍ୟବାଦ।